ତ
ଦିଦି ଜୟ ଗୁରୁ।
ହଁ ଯାଉ କଣ କରୁଥିଲୁ?
ଏଇଠି ବସିଛି ଆଉ କଣ କରିବି ଏଇ କାମ ସାରିଲି ଏବେ। ସରିଲା ସବୁ କାମ ଖାଇ ପିଇ ବାସନ ଫସନ ମାଜି ସବୁ କାମ ସାରିକି ଆସି ସିଲି ଏଟା ଆଉ ବାପାଙ୍କୁ ମାଆଙ୍କୁ ଗେଟେ ମେଡିସିନ ଦେଲି ମେଡିସିନ ଦେଇକି ବସଚି ଏଠି ଆଉ।
ଓ ହୋ।
ହୁଁ।
ଆମର ତ କିଛି ସରୁନି ଆଉ। ଥିଲେ ଥିଲେ ଯେ ନନା ମାନେ କୁଆଡେ ଗଲେ ଯେ ଯୋଉ କାମକୁ ସେଇ କାମ ଖାଇବା ପିଇବା ବନା ହେଇକି ଥୁଆହେଲା ହେଲା। ଦେଖିଲା ବେଳକୁ ଆଙ୍କର ଆଉ ଦେଖା ସାକ୍ଷାତ ନାହିଁ ସେ ତାଙ୍କର ରାତି ଅଧରେ ଗୋଟେ କୁଆଡେ ବାହାରିଲେ? ହୁଁ ମୁଁ ତାଙ୍କୁ ଅନେଇ ଅନେଇ କିନା ଆମର ଏଇନା ସବୁ ଲେଟେ ଆଉ କଣ। ଶୋଇଲା ବୋଳୁକୁ ରାତି ବାର ଆଉ ସେ ଚଞ୍ଚଳ ଭାବିଥିଲୁ ଖାଇ ପିଇକି ଟିକିଏ ଶୋଇସାଇ ପଡିବୁ ଆଉ ଇଏ ଦେଖେ ଖିଲା ବୋଳୁକୁ ଏମିତି ଲେଟ କଲେ ଆଉ କଣ ହବ।
ହଁ ଏତେ ଲେଟ୍ ହେଲା ବେଳକୁ ଖାଇ ପିଇ ଶୋଇବ ପୁଣି ଶୀଘ୍ର ଉଠିବ।
ଆଉ ପୁଣି ଉଠିଲା ବେଳକୁ ଚାରିଟା ରାତିରୁ ଯାହା ଲାଗୁଥିବ ଆଉ। ହୁଁ।
ଆଉ ଦେଇ ମାନେ ପଳେଇଚନ୍ତି ନା ଅଛନ୍ତି?
ନାଇଁ ଅଛନ୍ତି।
କେବେ ଯିବି୍।
ହଁ ସିଏ କାଲି ଯିବେ କି କଣ କେଇ ଆଣି? ସେ ପଦେ ନା ଅଧେ ଦେଖ୍ ହଁ ହଁ ସେ ଦେଖା ଦେଖିକରି ସାରିଲେଣି ସେ। କିଛି ନାହିଁ ସବୁ ଭଲ ଅଛି। କିଛି ସେ ନାହିଁରେ ଜଷ୍ଟ୍। ଟିକେ ଏମିତି ଡାଉଟ୍ ହେଲା ବୋଲି ଆସିଥିଲେ ଆଉ ଆସିକି ଦେଖେଇ ଦେଇଗଲେ ଆଉ।
ଓହୋ କଣ ଡାଇବେଟିସ୍ ଟା କି?
ହୁଁ ଉଁ ହୁଁ ଟିକିଏ କଣ ଦେଖେଉଥିଲା ପୁଣିଆସିକି ଟିକେ ଦେଖେଇଦେଲା ଆଉ। ଡାଉଟ୍ କ୍ଲିୟର୍ ହେଇଗଲେ ଆଉ।
ହଁ। ନୋ ନୋ ଡାଉଟ୍ ଟା କ୍ଲିୟର କରିଦବା ଟା ଭଲ। ହଁ। ଆଉ ସମସ୍ତ ପିଲାମାନେ କଣ କରୁଚନ୍ତି?
ହଁ ଏଇ ବା ଖେଳୁଚନ୍ତି ଯେ ଖାଲି ବାଡିଆ ପିଟା ହଉଚନ୍ତି ତ ଆଉ।
ତାଙ୍କୁ ନିଦ ନୁହଁ ଆସିକି ସାଢେ ଦଶଟା ବାଜି ଲାଣି।
ହଁ ପା ଦେଖୁନୁ ଖାଇ ପିଇ ସାରିଲେଣି ଟିକେ ଶୋଇପଡିବା କଥା ନୁହେଁ। ଜମା ଶୋଉନାହାନ୍ତି ଏମିତି ପ୍ରା କହିଲେ ଆମେ ବେଡକୁୁ ଗଲେ ବେଡ କୁ ଗଲେ ଯାଇ ସିଏ ଯିବେ ନାଇଁ ମୁଁ ସିଏ ବି ତାର ପାଠ ଏଥର ପ୍ରବଳ ଯେ ସେ ଏଇନା ପାଠରୁ ଉଠିଲା।
ଓହୋ ଆଉ ସାନଦି ଜଣ ତ ତାଙ୍କର ବାପା ନ ଆସିଲେ ଶୋଇବେନେହିଁ ହୁଁ।
ହଁ।
ମତେ ପା କହିଲେ ସାନ କୁ ନ କହିଲେ କହିଲେ। ମୋ ବାପା ସାଙ୍ଗରେ ଖାଇବି ମାନେ ଖାଇବି।
ଓ କାଲି ପା ସେମିତି ରାତିରେ ସେମିତି ଗଲା। କାଲି କହିଲା ବାବା ଲେ ତ ମୁଁ ଖାଇବି ନହେଲେ ମୁଁ ଖାଇବିନି ସେମିତି ବସିଲା ନିଦ ଆଖି ପଡିଯାଉ ଥାଏ। ରାତି ହେତେବେଳକୁ ହେଲାଣି ଟା କୋଡିଏ ଖଣ୍ଡେ ହେଲାଣି ବୋଧେ ସେମିତି ବଇଥାଏ କହିଲା ମୁଁ କେବଳ ଖାଇବି ବାବାଙ୍କ ହାତରୁ ମାନେ ସିଏ ଏତିକି ଛୋଟିଆ ଛୁଆ ମୋତେ କହୁଚି। ମୁଁ କହିଲି ଆ ମୁଁ ଖୋଇଦେବି ନା ନା ନାଇଁ ବାବା ଖୁଏଇଲେ ଖାଇବି ସେମିତି ଘୁମେଇଲା ଘୁମେଇଲା ତା ପରେ ତା ବାବା ଯେମି ଆସିଲେ ସିଧା ଡେଇଁକି ଗଲା ତା ବାବା ପାଖେ ବସିଲା ଆଉ ଖାଇଲା ପୁରା ଆରାମସେ ଖାଇଲା ଆଉ କିଛି ହଇରାଣ
ଯାଉଦିନ ମନ ହଉଚି ହଁ। ସେ ଡେଲି ଡେଲି ମାଆଙ୍କ ହାତରୁ କଣ ଖାଇବୁ ଦିନେ ଦିନେ ବାବାଙ୍କ ହାତରୁ ବି ଖାଇବୁ ନା।
ହଁ ହଁ।
ହଁ ସେଇଆ ଆଉ ସେଥିପାଇଁ ସେ ଜିଦିରେ ଅଛନ୍ତି ମୋ ବାବା ହାତରୁ ଖାଇବି ମାନେ ଖାଇବି।
ଖାଇବି ହେଁ ହେଁ।
ହୁଁ। ଆଉ ସେଇ ଏଡିକି ବକେଟ ପିଲା ସିଏ ବି ମାନେ ଜାଣିଲାନି କିନ୍ତୁ ତାକୁ ଯାହାବି ହ ବହୁତ ସ୍ମାର୍ଟ।
ହେଁ ହେଁ।
ମତେ ତାକୁ ଦେଇଦଉନୁ।
ନେଇଯାଉନୁ ମୁଁ କଣ ମନା କରିଚି ନା। ଆଉ ପାଖ ବାଟ ହେଇଚିକି।
ସେ ଯେତେବେଳେ ଛୁଆ ଟା ହେଇଥିଲା ସେତେବେଳେ ଦେଇଥାନ୍ତୁ ଏବେ ଜାଣିଆ ଶୁଣିଆ ହେଇଗଲାଣି ନା ଏବେ ତ ସେ ମତେ ସେ ହଗେଇ ମୁତେଇ ପକେଇବ।
ହଁ ପରା ସେଇଥିପାଇଁ ତ ସେତେବେଳେ ତମ କେହି ଆସିଲନି। ହେଲା ଆଉ ଏବେ ମାଗିଲେ କଣ ହବ ଏତ ସେ ବଡ ହେଇଗଲାଣି ଯେ ଆଉ କୋଉଠିକି ଇଚ୍ଛା କରୁନି ଆଉ।
ହଁ ଏବେ ଖାଲି ମାମା ବାବା କଣ ମଝିରେ ଦିନେ ବାହାରିଲା ଯେ ମୋ ସାଙ୍ଗରେ କାନ୍ଦିଲା ଆସିବା ପାଇଁ।
ହଁ। ହୁଁ ଏମିତି ହଉଚି ପା ଆଜି ଏଇଠି ପଡ କାଲି ସେଇଠି ଉଠୁ। ଖାଲି ହଉଚି। ତା ନିଦ ନାହିଁ ଖାଲି ପୁରା ଫେରକା ହେଇକି ବୁଲୁଚନ୍ତି। ଆଉ ତମେ ଦି ଶୋଇପଇଲଣି?
ହଁ ମା ବାପା ଶୋଇଲେନି ସେ ଘରେ ଶୋଇଚନ୍ତି ଆମେ ଏ ଘରେ ଅଛୁ ଆଉ।
ଆଉ ଏ ଘର କାମ କେତେ ବାଟ ଗଲା?
ଘର କାମ ଏଇ ଯୋଉ ସିଡି ପାହଚ ବନା ହଉଥିଲା ତାର ଆଜି ଢଳେଇ ପଡଲା। ହୁଁ ଆଜି ଢଳେଇ ପଡିଥିଲା ଯେ ଠିକ ଢଳେଇ ସରିିବା ଉପରେ ବସିଚି ହାଲୁକା ଜଷ୍ଟ ଆସି ବର୍ଷା ଛେଚିଲା।
ହୁଁ।
ସାଙ୍ଗେ ସାଙ୍ଗେ ସେଠୁ ସେ ମ୍ ଇଏ ନେଇକି ଜରି ହେରିକା ପାଲ ନେଇକି ସବୁ ପାରିଲେ ସୁକେଇ କାହିଁ ନା ଢ଼ଳେଇ ଟା ପଡିଚି ନା ସାଙ୍ଗେ ସାଙ୍ଗେ
କୋଉ ଏଇ ଯୋଉ ଇଏ ଢଳେଇ ଆମର ଯୋଉ କଣ କହନ୍ତି ଏଟା କି ଢଳେଇ ନିମ୍ଟାଲ ଢଳେଇ?
ହୁଁ ନିମ୍ଟାଲ ଢଳେଇ
ନା କୋଉ ଢଳେଇ ଏଟା?
କୋଉ କଣ ମୁଁ ଜାଣିନି ସେ ତ ଇଏ ପି ସି ଡି ପା ଜ ଯୋଉ ଢଳେଇ କରୁଛନ୍ତି।
ଓ ହୋ ହୋ ହୋ। ଓ ସିଡ଼ି ପାହଚ ଢଳେଇଟା ନା କି? ଓହୋ ମାନେ ସିଡ଼ି ଘର ଢଳେଇଟା ହଉଛି?
ହଁ ସେଇଗୁରା ବାଣୀସାରିଲା ପରେ ତାପରେ ଛା
ସେ ଆଗକୁ ଏସ୍ କ୍ସଟାଣ୍ଡ କରିଛି ନା ନାଇଁ ଆଗଟାକୁ ଏକ୍ସଟେଣ୍ଡ ଟିକେ କଲା ନା ନାଇଁ?
ଆଗ କିଛି ହେଇନି ଆଗ ଯେମିତି ସେମିତି ଅଛି।
ଓହୋ ଏ ଏକ୍ସଟେଣ୍ଡ କରିକି ଟିକେ ହଁ ବଡ ବାଲକୋନୀ ଟେ କରିଦେଇଥାନ୍ତ। ଭଲ ଲାଗିଥାନ୍ତା ସେ ଯେତେବେଳେ ଯାଇଥାନ୍ତା ବୁଲିଥାନ୍ତା।
ହଁ ଯେ କିନ୍ତୁ ସେଠି ସେଠି ପୁଣି ପିଲର ଉଠେଇବାକୁ ପଡ଼ିଥାନ୍ତା।
ନାଇଁ ସେଠି କାଇଁ ପିଲର ଉଠେଇବ ସେଟା ଜଷ୍ଟ କରିଥାନ୍ତ ତମେ ଯେକୌଣସି ଗଛ ଲତା ଲଗେଇଥାନ୍ତ ନା ଢେ ଶୋ ଗଛ ସବୁ ତ ତଳକୁ ତମର ଟିକେ ଝୁଲିଥାନ୍ତା ବଢ଼ିଆ ଲାଗିଥାନ୍ତା। ହୁଁ। ଆଚ୍ଛା।
ହଁ ଆଉ ତାପରେ ହଁ ତାପରେ ଛାତ ସେଇ
ତାପରେ ସେଟା ବଢ଼େଇକି ବି ତମର ଠାକୁର ଘର ଟା ବି ଟିକେ କରିଦେଇଥିଲେ ବି ବଢ଼ିଆ ହେଇଥାନ୍ତା।
ଭାବୁଥୁଲୁ ଯେ ପୁଣି ଉୁଁ ଟିକେ ଏଇ ଯୋଉ ଗଛ ର୍ବୁଛ ଟିକେ ବଢ଼ିଲାଣି ସେଇ ଗଛରୁ ଯା ଫୁଲ ବାହାଲା ଏଳୁ ଆମର ବୋଧେ ତରାଟ ଗଛ ଯଦି ଫୁଲ ବାହାରୁ ଚ଼ି ବୋଧେ ବସ୍ତାଏ ଖଣ୍ଡେ ଫୁଲ ବାହାରୁଥିବ। ଏତେ ବଡ଼ ଗ ଛଟା ହେଇଗଲାଣି ଆକୁ ବଢ଼େଇଆ ମାନେ ସ୍ ତ ଗଛ ବୁଛ ଭାଙ୍ଗିଆକୁ କାଟିଆକୁ ପଡ଼ିବ ଖରା ପରିବନି ଦାଣ୍ଡକୁ ଟିକେ।
ହୁଁ ହୁଁ।
ଆଉ ଏତେ ଛାତ ଉପରୁ ଯାଇକି ଶେଗୁଡ଼ା ଶୁଖେଇଆ ପାଇଁ ଶୁଖେଇ ପାରିବୁନି ଏଠି ବାହାରେ ଟିକେ କଣ ଯା ଗୋଟେ ହେଲା ବାହାରେ ଟିକେ ଶୁଖେଇଦେଲୁ ଖରା ପଡ଼ୁଚି ପୁରା ଦାଣ୍ଡୁ
ହୁଁ ହଁ।
ହଁ ସେଥିପାଇଁ ଟିକେ ସବୁଆଡ଼ୁ ଦେଖି ଟିକେ ଆଉ ବଢ଼େଇଲୁନୁ ଆଉ ନହେଲେ ଭଲ ଲାଗିଥାନ୍ତା। ବଢ଼େଇଥିଲେ ଆମେ ବି ସେ ସେୟା ଭାବୁଥୁଲୁ ପୁଣି ପଛରେ କଣ ମନ ହେଲା ଏତେ ଫୁଲ ହେଇ ଫୁଲ ଗଛକୁ ଦେଖ୍ ଖି ଟିକେ ମନ ଭାଙ୍ଗିଗଲା ଆଉ।
ଅହୋ ଆଉ ମାଆ ଯୋଉ ନାଲି ଫୁଲ ଏଉ ନେଇଥିଲେ ସେଟା ବଡ଼ ବଡ଼ ଫୁଲ ଫୁଟିଲାଣି?
ଆଁ ସେଠୁ ଯୋଉ ଆଣିଥିଲୁ?
ହୁଁ ହୁଁ।
ଉୁଁ ନାଇଁ ସେ ଫୁଲ ଫୁଟିନି ଏବେ ଯାଏ।
ଓ ହୋ।
ନା ଫୁଟିନି ଆଉ ଗୋଟେ ସେ ଯୋଉ ହଁ ଇଏ ଟଗର ଫୁଲ ବି ଆଣିଥିଲି ବଡ଼ ବଡ଼ ଟଗର ତାର ଟିକେ ଟିକେ ଇଏ ବାହାରିଲାଣି ସବୁ କେନା ବାହାରିଲାଣି ପତ୍ର ହେଲାଣି।
ଅଚ୍ଛା।
ଏବେ ଟିକେ ଗଛ ପତ୍ର ପ୍ରତି ଟିକେ ଧ୍ୟ୍ୟାନ ରଖା ହେଇ ପାରୁନି କାହିଁକି ନା କାମ ହଉଚ଼ି ବୋଲି ସବୁ ତଳୁକୁ ଓଲ୍ହା ହେଇ ଆସଚି। ସେଥିପାଇଁ ଟିକେ ବେଶୀ ଧ୍ୟାନ ରଖା ହେଇପାରୁନି ଆଉ ତାପରେ ତଳ କାମ ସରିଯିବ ଛାତ ଓପର ସେଇ ଭଳିଆ ସୁନ୍ଦର ହେଇଗଲେ ରଖିଦେମି ସୁନ୍ଦର ଲାଗିବ ମୁଁ ଭାବୁଥିଲି ସେଇ ତାକୁ କବୁ କଲର ମାରି ଦେଇଥାନ୍ତି ପୁଣି କଲର ମାରିଲା ଅଳୁ ତତେ ବର୍ଷା ପାଣିରେ ସବୁ ହୋଇଯାଉଛି।
ହଁ।
କଲର ଯାଙ୍କ ରହୁନି।
ଓହୋଇ ଆଉ ସେ ଯୋଉ ତମ ପିଜୁଳି ଗଛଟାରେ ପିଜୁଳି ହଉଚି ନାଁ?
ପିଜୁଳି ଗଛରେ ହଁ ହଉଚି କିନ୍ତୁ ଏ ତେ ହେଇନି କଷି କଷି ହଉଚି ଏବେ।
ଅହ ସେ ତ ବର୍ଷକ ବାରମାସ ଫଳୁଚି, ନାଇଁ କି?
ହଁ ହେଇକି ଥରେ ଗଲାଣି ଏବେ କଷି ଧରଚି।
ଅହ।
ଏଇ ଯେ ଥରେ ସରିଗଲାଣି ପୁରା କିନ୍ତୁ ଭଲ ଲାଗୁଚି ପିଜୁଳିଟା ନା। ହୁଁ ବହୁତ୍ ପିଜୁଳି ବାହାରେ ହୁଁ।
ପିଜୁଳିଟା ବି କହିବାକୁ ତାକୁ କୁହନ୍ତିନି ସେଥିପାଇଁ ତା ନାଁ ଅମୃତ ତା କୁ ବି ମାନେ ସେଟା ଗୋଟେ ଅମୃତ ଫଳ ମାନେ ଆମେ ଦଶଟା ପିଜୁଳିରେ ଯେତେ ଭିଟାମିନ୍ ଅଛି ସେ ଅଁଳା, ପିଜୁଳି ଏଗ ସବୁ ଫଳ ଆମେ ହିନା ଅବହେଳା କରୁଚୁ କିନ୍ତୁ ଅଁ ଏଇ ସବୁ ଫଳ ଗୁଡ଼ାକ ମାନେ ବହୁତୁ ବହୁତ ମାନେ ଦେହ ପାଇଁ ବହୁତ ଲାଭଦାୟକ।
ହଁ ହଁ କିନ୍ତୁ ପି ବେଶୀ ପିଜୁଳି ଖାଇଦେଲେ ବି ଥଣ୍ଡା ଧର ଦଉଛି।
ଏଁ ନାଁ ସେଟା ହଁ ସେଟା ତାର ନିୟମ ଅଛି ବିଧି ଅଛି ବିଧି ମାପିକି ଆମେ ତାକୁ ଖାଉନେ। ସେଥିପାଇଁ ଆମକୁ ଥଣ୍ଡା ହେଇଯାଉ ସିଏ ତାକୁ ଖାଇଲା ମାନେ ଟିକେ ଲୁଣ ଲଗେଇ ଖାଇବା କଥା। ଆଉ ତାପରେ ହଁ। ରାତି ସମୟରେ ଖାଇବା କଥା ନୁହଁ ତାର ଅଛି ନାଁ କେତେଟା ନିୟ ମ ଆମେ ତାକୁ ମାନୁନେ ବୋଲି ହିଁ ସେଥିପାଇଁ ଆମେ ଯୋଉ ପିଜୁଳି କଦଳୀ କାକୁଡ଼ି ଏସ ତୁ ଖାଇଲେ ଆମେ କହୁ କି ଥଣ୍ଡା ହଉଚି ବୋଲି ତାକୁ ଖରା ବେଳେ ଖାଇବ ନହେଲେ ସକାଳୁ ଖାଇବ ତ ସେଇଟା ହିଁ ଦେହ ପାଇଁ ବି ବହୁତ ବଢ଼ିଆ କାମ ବି ଇଏ ପ୍ରାୟ ଡାଇବେଟିସ୍ ଲୋ କଙ୍କ ପାଇଁ ବି ବହୁତ ବଢ଼ିଆ କାମ ଦିଏ ବିଜୁଳି କୁହନ୍ତି ମୁଁ ତ କେବେ ଇ ସେଇ ତାଇରେ ବି ମାନେ ସେଇ ହିସାବରେ କେବେ ୟୁଜ୍ କରିନି। କିନ୍ତୁ ପ୍ରାୟ କହନ୍ତି ପିଜୁଳିଟା ଯଦି ପର ଡେ ଗୋଟେ ଜଣ ବି ଖାଇଲା ସକାଳୁ ନାସ୍ତା ହିସାବରେ ତ ସେ ବି ବହୁତ ମାନେ ତକର ମାନେ ବ୍ଲଡ଼୍ ରେ ଏତେ ପରିମାଣରେ ବଢ଼େଇବାକୁ ଦିଏନି ଆମର କଣ ଗ୍ଲୁକୋଜ ଟା।
ହଁ।
କୌଣସି କଥା ହଉ ମତେ ଆଉ କେତଳେ ସମୟ ହେଲା ତତେ ଫୋନ୍ କରିବୁ ହେଲା।
ହଉ ଠିକ୍ ଅଛି ହଁ।